ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟାର ଶୁଭ ଅଭିନନ୍ଦନ।
ଆଉ କଣ କରୁଛନ୍ତି ଏବେ?
ଆ ବସିଛି ସନ୍ଧ୍ୟାର ଶୁଭ ସନ୍ଧ୍ୟାର ଥଣ୍ଡା ପବନ ଟିକେ ଖାଉଛି, ଗରମ ଲାଗୁଛି ତ
ହୁଁ ଖାଇଛନ୍ତି ସବୁ ଆଜି ସକାଳୁ
ସକାଳେ ଭାତ ପଖାଳ ଭାତ ଆଉ ଆଳୁ ଆଳୁ ସିଝା ମଟର ସିଝା ଦଳା। ଆଉ ସିଝା ଅଣ୍ଡା।
ଆଜ୍ଞା
ଦିପହରେ
ଦି ପହରେ ଖାଇଥିଲି ଗରମ ଭାତ ଡାଲି ଅଣ୍ଡା ସିଝା ମଟର ଆଳୁ ତରକାରୀ।
ଏକ ସଂନ୍ଧ୍ୟାବେଳ।
ହ୍ୟାଲୋ
ମୁ କହିଲି ଏବେ ସନ୍ଧ୍ୟା ବେଳେ କଣ ଖାଇଛନ୍ତି?
ସନ୍ଧ୍ୟା ବେଳେ କିଛି ଖିଆ ଯାଇନି ଦଳିଖିଆ କରାହେଇନି କରାଯିବ ଆଉ ଟାଇମ ପାସ୍ କରିବା ପାଇଁ ଗୁଟୁକା ଗୋଟେ ଗୋଟେ ଚ
ରଜ କେମିତି କଣ ପାଳନ କଲେ ଆପଣ?
ରଜ ଭଲରେ ଭଲରେ ପାଳନ କରାଗଲା। ଫାଷ୍ଟ ରଜ ଦିନ ତ ମୁଁ ତ ନିଜକୁ ନିଜେ ଦୁଃଖିତ ଯେ ମୋ ହାତଟି ଫ୍ରାକ୍ଚର ହେଇଯାଇଛି। ଗାଡିରୁ ପଡ଼ିକି ଫାଷ୍ଟ ରଜ ଦିନ। ଆଉ ରଜ ଟିକେ ବେଶୀ ଆଉ ଏନଜୟ କରି ହେଲଣି।
ପୁଣି ଦୋଳି ଖେଳ ହଉଛି ନା ନାଇଁ
ଦୋଳି ଫାଷ୍ଟ ରଜ ଦିନ ଯାହା ଦିନ ବେଳେ ଏଞ୍ଜୟ କରାଥିଲା ଦୋଳି ଖେଳା ହେଇଥିଲା ସନ୍ଧ୍ୟା ରାତି ଦଶଟ୍ ଟା ସାଢେ ଦଶଟା ଆଲଛି ଏ ମୁଁ ଗାଡିରୁ ପଡିକି ମୋ ହାତ ଟି ଫ୍ରାକ୍ଚର ହେଇଯାଇଛି ତାପଠୁ ଆକୁ ଏନ୍ଜୟ କରିପାରିଲିନି ଫାଷ୍ଟ ର ଦିନ ଯାହା ଯେମିତି ଏଞଜୟ କରିଦେଲି
ଥଣ୍ଡର ସେକେଣ୍ଡ ରଜ
ଏକ୍ଷରେ ରଜ ଆଉ କଣ କରିବି ହାତ ଫାକ୍ଚର ଥିଲାୁଆଡେ ଯାଇପାରିଲିନି ଘରେ ବସିକି ଯା
ତାପରେ ଏ ତ କିଛି ଏଞଜୟ ବି କରିପାରିନଥିବ ହାତ ଏତି ଫ୍ରାକ୍ଚର ହେଇଛି
ହାତ ଭିଡା ହେଇଯିବ ନିଶ୍ଚିନ୍ତ ଆଉ ତ କିଛି ଏଞଜୟ କରି ପାରି ନ ଥିବ ହଁ ଖାଇବା ଉପରେ କଣ ଖାଇଛନ୍ତି ରଜରେ?
କାଟିଲୁ ଆଉ ସବୁ ଏରିଆ ବୁଲି ବୁଲି ରଜ ମହୋତ୍ସବ ଦେଖିଥିଲୁ ଫାଷ୍ଟ ରଜ ଦିନ ଯେତିକି ଯାହା ଦେଖିଥିଲି ବୁଲି ବୁଲି
ତା ପରେ କେତ୍ କେତେ ଯେ ମାନେ କେତେ କୁଆଡେ ବୁଲିକି ଏଁ ରଜ ମହୋତ୍ସବ ଦେଖିଛ?
ରଜ ମହୋତ୍ସବ ଆମ ଗାଁ ରେ ହଉଥିଲା ଯାହା ଦେଖିଛି ତାପରେ ଆମ ଗାଁ ପାଖରେ ଆଉ ଗୋଟେ ଗାଁରେ ହଉଥିଲା ଦେଖି ଖିଛି ତାପରେ ଗୋଟେ ଯାଇଥିଲୁ ଗୋଟେ ତିରିଶ ଚାଳିଶ କିଲୋମିଟର। ଆ ଗୋଟେ ଟାଉନ ଉଁ ଯାଇକିନା ଟିକେ ଦେଖିଥିଲୁ ରଜ ମା ହେଲା। ଆଉ ବିଶ କରି କଉ ଜାଗାକୁ ବି ଯାଇ ପାଇଲି ନି।
ବୁ ଆପଣ ଆମର କେଉଁଝର ଇଆଡ଼େ ଯେ ଭୀମକୁଣ୍ଡ ଭିମକୁଣ୍ଡ ଦେଖିଛନ୍ତି?
ନା ସେଆଡେ ତ ମୁଁ ଯାଇନି।
କଣ ଜାନାହାନ୍ତି ଘଟଗାଁ ଯାଇଛନ୍ତି?
ହୁଁ ଘଟଗାଁ ମା ତାରିଣୀ ଯାଇଛି।
ବ ଗଟେକି ଆଉ ଅଳ୍ପ ବାଟ ସେଠିକି ଗଲେନି।
ଗ୍ ଘଟ ଗାଁ ଗଲେ ସେଇଠୁ ଅଳ୍ପ ବାଟ ଭୀମ କୁଣ୍ଡୁ ଗଲେନି?
ନାଁ ଆଉ କୁଆଡେ ଯାଇନୁ। ଘଟ ଗାଁ ଯାଇକି ଯାହା ବୁଲିକି ଆସିଥିଲେ ସେତିକି।
ଘଟଗାଁ କେମିତି ମାଆଙ୍କୁ ଗତିକି ଗଲ କେମିତି କଣ? ଆପଣଙ୍କୁ ଫିଲ ହେଲା?
କଣ ଯାଇଛ ଭଲରେ ଯାଇକି ଗାଡି କରିକିନା ଆମ ଦିଦି ଘରର ଫ୍ୟାମିଲି ଲୋକ ସବୁ ଯାଇଥିଲୁ ତାଙ୍କ ସାଙ୍ଗରେ ଯାଇଥିଲି ଥରେ ଯାହା ଘଟଣା ଦେଖିଲି। ଆଉ ମୁଁ ଯାଇନି ମୁଁ ତ ଦେଖା ଠାକୁରଙ୍କୁ ଡାକୁଛି ମୋ ହାତ ଭଲ ହେଲେ ଟିକେ ଯିବି ଘଟଗାଁ।
ଥରେ ଲାଗିଥିଲା ଯାଇଥିଲ ନାଇଁକି।
ଥରେ ଡୋରି ଲାଗିଥିଲା ଯାଇଥିଲି।
ଥରେ ମାଆଙ୍କୁ ଡାକୁ ତ ଡୋରି ଲଗେଇବନ ନା।
ହୁଁ।
ଆଉ ପୁରୀ ପୁରୀ କେତ ଥର ଗଲାଣି?
ପୁରୀ ଛଅ ସାତ ଥର ଯାଇଛି। ଛଅ ସାତ ଥର ନାହିଁ ତ ତିନି ଚାରି ଥର ଯାଇଛି। ଏଇ ସରି ଛଅ ସାତ ଥର ଭଳିଆ ଯାଇଛି ହେଲେ ତିନି ଚାର ଥର ଭଳିଆ ଦର୍ଶନ କରିଛି ଆଉ ଦିଇ ତିନିଥର ଦି ଏଥର ଭଳିଆ ଦର୍ଶନ କରିପାରିଲିନି ବହୁତ ଭିଡ଼ ଟାଇମିରେ ଯାଇଥିଲି ଯେ ଦର୍ଶନ କରିପାରିଲିନି।
ଆଗକୁ ଆସୁଛି ଆମର ସ୍ନାନ ପୂର୍ଣ୍ଣିମା। ସେ ବିଷୟରେ ଠାକୁରଙ୍କ ବିଷୟରେ କଣ ଜାଣିଛନ୍ତି ଆପଣ? ସ୍ନାନ ପୂର୍ଣ୍ଣିମା ବିଷୟରେ ଟିକେ କୁହନ୍ତୁ ଦେଖିଆ।
ହଁ। ସ୍ନାନ ପୂର୍ଣ୍ଣିମା କଣ ଠାକୁରଙ୍କର ଯାହା ଯେତିକି ତ ମୁଁ ଜାଣିଛି ଏତେ ମୋର ନେଲଜି ନାହିଁ। ଠାକୁର ମନ୍ଦିର ବାହାରକୁ ଆସିବେ ସ୍ନାନ କରିବେ ନୂଆ ସବୁ ସୁନା ଗହଣା ସବୁ ଅଳଙ୍କାର ତାର ଲଗେଇବେ କ୍ଷୀରରେ ଗାଧ ଦେବେ ଠାକୁର
ହଁ।
ଯାହା ଯେତିକି ମୁଁ ଦେଖିଛି ଜାଣିଛି। ଆପଣଙ୍କର ଆପଣ କେମିତି କଣ ଜାଣିଛନ୍ତି ଯଦି କହନ୍ତେ ଭଲ ହୁଅନ୍ତ।
ତିରିଶ ତାରିଖ ହେଉଛି ସ୍ନାନ ପୂର୍ଣ୍ଣିମା। ସ୍ନାନପୂର୍ଣ୍ଣିମାରେ ପ୍ରଭୁ ମୁଁ ସ୍ବୟଂନାରାୟଣ ଶିବ ହେଲା ସ୍ବୟଂ ନାରାୟଣ ସିଏ ନାଗାର୍ଜୁନ ବେଶ ଧରିବେ
ହୁଁ
ନାଗାର୍ଜୁନ ବେଶ ମତଲବ କଣ? ନାଗାର୍ଜୁନ ବେଶ ମାନେ କଣ? ଆମର ଠାକୁ ମାନେ ଜଗନ୍ନାଥଙ୍କର ବଳରାମ ସୁଭଦ୍ରା ଓ ସୁଦର୍ଶନ ଏମାନଙ୍କର ହାତ ଗୋଡ ଅଛନ୍ତି କି ଅଛି କି? ହାତ ଗୋଡ଼ ନାହିଁ ସେମାନଙ୍କର ସୁନାର ହାତ ଗୋଡ଼ ଲଗାହବ।
ହୁଁ
ହେଲା ସେଟାକୁ କୁହାଯାଏ ନାଗାର୍ଜୁନ ବେଶ ଭଗବାନ ନାଗ ନାଗାର୍ଜୁନ ବେଶ ହେବେ ତାଙ୍କୁ ବେଶ କରାଯିବ। କରା ହେଲାପ ପରେ ପ୍ରଭୁ ଆସିବେ କେଉଠିକି ସ୍ନାନ ମଣ୍ଡପକୁ ଇଆ ସ୍ନାନ ମଣ୍ଡପ ତାପରେ ଅଧରପଣା ରେ ଗାଧେଇବେ କ୍ଷୀର ମରେ ଗାଧେଇବେ ଦହିରେ ଗାଧେଇବେ ମହୁ ଗାଧେଇବେ ମାନେ ଲହୁଣୀ ଗାଧେଇବେ ସବୁ ଯ ମାନେ ଯେତ କେତେ ପ୍ରକାର ମାନେ ଇଏ ଅଛି ଭଗବାନ ଗାଧେଇବେ ତାପରେ ଯୋଉ କୁହନ୍ତି କଣ କି ଜଳ ଟା ସ୍ଵଚ୍ଛ ଜଳ ନା କଣ? ହୁଁ ଗୋଲାପଜଳ ନା କଣ କୁହନ୍ତି ଏମିତି ତା କି ଜଳ ମୋର ଟିକେ ମନେ ପଡୁନି ସେଇ ଜଳରେ ଲାଷ୍ଟରେ ଭଗବାନ ଗାଧେଇବେ ଗାଧେଇଲା ପରେ ଭଗବାନ ସେଇଠୁ ଜରରେ ଥରିବେ ସେ ସ୍ନାନ ମଣ୍ଡପରେ ଭଗବାନଙ୍କୁ ଜର ହବ ସେଇ ଠୁ ତାଙ୍କୁ ମାନେ ଟେକି ଟେକି ନେଇକି ଅଣସର ଘର ଅଣସର ଘର ମାନେ ବୁଝୁଛ ଅଣସର ଘର ମାନେ ମାନେ କବାଟ ଝରକା କିଛି ନଥିବ ସେ ଘରେ ହେଲା ଏମିତି କି ଲା ଲାଇଟ ଲାଇଟ୍ ବି ଗୋଟେ ନଥିବ ପ ଅନ୍ଧାର ଘର। ହେଲା ସେ ଘରେ ଭଗବାନ ହିଁ ମୁହଁ ମାଡ଼ିକି ପଡିବେ। ମୁଁହ ମାରୀ ପଡ଼ିବେ ମାନେ ଯେଉଁ ଦଶ ଦଶ ଦିନ ପଢ଼ିବେ ନଅ ଦିନ ନା ଦଶ ଦିନ ପଢ଼ନ୍ତିୁ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
ହେଲାକି ଦଶ ଦିନୀ ମହାମାରୀ ତଳେ କି ଭଗବାନ ହେଲା କି ରତ୍ନ ର। ରତ୍ନ ସିଂଘାସନ ଛାଡିକି ଭଗବାନ ଯାଇକି ଅଣସର ଘର ମୁହଁ ମାରିକି ଶୋଇବେ ତାଙ୍କୁ ଜର ହବ ତାପରେ ଯୋଉ ଯ ଦିନ ନବମ ଦିନ ନଅ ଦିନ ଯୋଉ ଦିନ ହେଇଯିବ ମାନେ ଜର ସେଇଦିନ ଠାକୁରଙ୍କର ବୈଦ ଆସିବେ
ହୁଁ।
ତାକୁ ଚେର ମୁଳ ବାଟିକି ତାଙ୍କୁ ମୁଦୁକ କୁହନ୍ତି ଆମେ କହୁଛନ୍ତି ଔଷଧ ସେ କହିବେ ମୁଦୁକ। ମୁୃଦୁକ ଭଗବାନଙ୍କୁ ଦିଆହବ ଭଗବାନଙ୍କ ଜର ଛାଡିବ। ଜର ଛାଡ଼ିଲା ପରେ ସେ ନାଗାର୍ଜୁନ ବେଶ ଯୋଉ ହେଇଥିବେ ନାଗାର୍ଜୁନ ବଷ ତାକୁ ଓହ୍ଲାଇକି ଟାହିଆ ରେ ସବୁ ଯିବେ। ଟାହିଆ ମେସମ ମତଲବ ଆମର ଯୋଉ ଦିନ ଯୋଉ ରଥଯାତ୍ରା ସେଇଦିନ ଟାହିଆ ବେଶ। ସୋଲ ଦେଖିଥିବେ ଆପଣ ଦେଖିଥିବେ ଯେ ଭଗବାନ ଯେତେବେଳେ ରଥକୁ ଯାଆନ୍ତି। ତା ମୁଣ୍ଡରେ ଟାହିଆ ଲାଗେ ଟାହିଆ ମାନେ ସୋଲ ରେ ତିଆରି ହେଇଥାଏ।
ହୁଁ।
ବଡ ଛତା ଟାଇପ ର ଆଉ ସୋଲରେ ତିଆରି ହେଇଥାଏ।
ହୁଁ।
ସେଇଟା ସେ ଠାକୁର ବେଶ ହେବେ ବେଶ ହେଲା ପରେ ତାପରେ ଭଗବାନ ରଥ କୁ ଗମନ କରିବେ। ରଥକୁ ଯିବେ ରଥରେ ହେଁଠୁ ଦୁ ମାନେ ତ ଭାଇ ଭଉଣୀ ବଡ ଭାଇ ଭଉଣୀ ସୁଦର୍ଶନ ଇଏ ପଳେଇବେ ଝଟ୍ ଝାଟ୍ କିନ୍ତୁ ଆମର ତ ଜଗନ୍ନାଥ ସବୁବେଳେ ନୀଳା ଖେଳ ନା ସିଏ ଏତେ ଜଲଦି ଯିବେନି ସେ ଖେଳି ଖେଳି ଖେଳି ଖେଳି ଯିବେ। ତ ତାଙ୍କୁ ମାନେ ବହୁତ ପ୍ରୋବ୍ଲେମ ହୁଏ ନବା ପାଇଁ କି ପ୍ରୋବ୍ଲେମ ତ କିଛି ନାଇଁ ନା ମେନ୍ କଥା ଠାକୁରଙ୍କୁ ମାନେ ଜଗନ୍ନାଥ ହଉନି ଆମର କଣ ଆମ ଇଷ୍ଟ ଦେବ। ହେଲା କି ଇଷ୍ଟ ଦେବ ଜଗନ୍ନାଥ ସିଏ କଣ ତାଙ୍କର ମାନେ ଇଏ ମୋ ମୋ ଧର୍ମର ମୋ ଜାତିର ଲୋକମାନେ ମତେ ଦେଖନ୍ତୁ। ମାନେ ବଳରାମ ସୁଭଦ୍ରା ଆଉ ସୁଦର୍ଶନ ଏମାନେ କଣ? ସେମାନେ ଆସ ଆସିବେ ସାଙ୍ଗେ ସାଙ୍ଗେ ପଳେଇବେ ରଥକୁ। କି ରଥରୁ ଓହ୍ଲେଇବେ ସାଙ୍ଗେ ସାଙ୍ଗେ ପଳେଇବେ ମନ୍ଦିର ମନ୍ଦିର ଭିତରକୁ। କିନ୍ତୁ ଜଗନ୍ନାଥ ଯାଆନ୍ତି ନାଇଁ କାହିଁକି ଜଗନ୍ନାଥଙ୍କ କହିବା କଥା କି ମୁଁ ମୁଁ ପଦାକୁ ଆସିଛି ମତେ ତ ସବୁଦିନ ସବୁ ଲୋକ ଦେଖ ଦେଖି ପାରୁନାହାନ୍ତି କି ଛୁଇଁ ପାରୁନାହାନ୍ତି ମୁଁ ପଦାକୁ ଆସିଛି ମତେ ସବୁ ଲୋକ ଦେଖନ୍ତୁ ଆଖିରେ। ସବୁ ଲୋକ ଦେଖନ୍ତୁ ମତେ ଛୁଅନ୍ତୁ। ମୁଁ ସମସ୍ତଙ୍କର ଛୁଇଁ ମାନେ ଭଗବାନଙ୍କର ଏଇଟା ଇଏ ସେଥିପାଇଁ ସିଏ କଣ କରନ୍ତି ୟାଡେ ଟାଣି ନିିଅନ୍ତି ହାଡେ ଟାଣି ନିିଅନ୍ତି। ଯେ ଲୋକମାନଙ୍କ ଲୋକମାନଙ୍କ ସଂସ୍ପର୍ଶରେ ମୁଁ ଆସେ। ଲୋକମାନେ ମତେ ସବୁବେଳେ ମାନେ ଛୁଇଁକି ଛୁଅନ୍ତୁ। ଛୁଆଁ ଅଛୁଆଁ ଜାତି କିଛି ଭେଦଭାବ ନ ରହୁ।
ଆଜ୍ଞା ବହୁତ ଧନ୍ୟବାଦ ଆଜ୍ଞା ଏତ କି ଜଣେଇଲେ ମୁଁ ତ ଏତେ ଜାଣିନଥିଲି।
ଆହୁରି ବି ବହୁତ କଥା ଅଛି। ପରେ କେତେବେଳେ କଥା ହେବେ ହଉ ଠିକ୍ ଅଛି ଥ୍ୟାଙ୍କୟୁ।